ଆଜ୍ଞା। ହ୍ୟାଲୋ। ଆଜ୍ଞା ହ୍ୟାଲୋ। ଆଜ୍ଞା ଶୁଭୁଛି ଆଜ୍ଞା ମୋ ଭଏଶ୍?
ହଁ ହଁ ଏବେ ସୁବିଲା କୁହ? ନା ଖାଇନି ଏଇ ରୁଟି କରୁଛି।
ହଁ ମୁଁ ଖାଇସାରିକି ଆସିଲି ମୁଁ କହିଲି ଟିକେ କଥା ହେଇଯିବି ଶୋଇବି ଆଉ।
ହୁଁ ହୁଁ କଣ ଆଜି ରୋଷେଇ?
ଆମ ଆମର ପୋଟଳ ଆଳୁ କଷା ହେଇଥିଲା ଆଉ ସେ ଯୋଉ ଡାଲି କିି ଅ ଟିକେ ହାର୍ଡ ଟାଇପ୍ ର ବହଳିଆ ଟାଇପ୍ ର କରନ୍ତିନି ଟମାଟୋ ଦେଇକି। କସ୍ତୁରୀ ମେଥି ଦେଇକି ସେମିତି ଆଜ୍ଞା ହଁ ଡାଲମା ଆଜ୍ଞା। ଆଜ୍ଞା ମା ହେଇଆ କରିଥିଲା ଖାଇକି ଏବେ ଜଷ୍ଟ ଖାଇକି ଉଠିଲି।
ହଁ ରୁଟି ନା ଭାତ?
ନାଇଁ ନାଇଁ ରୁଟି।
ଆଉ ଦିନରେ ଆଜି କଣ ରୋଷେଇ ଖିଆ ହେଇଥିଲା?
ଦିନରେ ଛୋଲେ ଆଉ ପନିର୍ ହେଇ
ହୁଁ।
ନେ ଚୋଲେରେ ପଡ଼ିକି ହେଇଥିଲା ପନିର ପଡ଼ିକି ହେଇଥିଲା ମିଶିକି,
ଆଚ୍ଛା।
ଆଜ୍ଞା ଆପଣଙ୍କର
ମୋର ଏବେ ତ ରୁଟି କରୁଚି କଣ କରିବି ଏବେ ଭାବିନି ଦେଖିଆ କଣ ଗୋଟେ କରିବା ଆଉ ରୁଟି ସହିତ ଯାହା ଗୋଟେ କରି ଆଡ୍ଜେଷ୍ଟ
ପିଆ ହେଇକି
ହଁ ହଁ ଆମର ଦଶଟା ସାଢ଼େ ଦଶଟା ଖାଇବା ପାଇଁ। ସନ୍ଧ୍ୟାବେଳେ ସବୁ ଜଳ ଖିଆ ଖାଇଦେଇଥିଲେ ନା ବରା ଫରା। ଆଉ ପୁରୀ ଫୁରୀ ଯିବାର ଅଛି?
ନାଇଁ ଏବେ ତ ଯାଇନୁ ଠାକୁରଙ୍କ ଡାକରା ଆସିଲେ ଯିବୁ ଆଉ।
ପ୍ରବଳ ଭିଡ। ଏଇଥର କିନ୍ତୁ ଏଇଥର କିନ୍ତୁ ହଁ ଏଇଥର କିନ୍ତୁ ବେଶୀ ଭିଡ କରିନାହାନ୍ତି। କାଇଁକି ନା ଏଟା ଆର ବର୍ଷ ଅପେକ୍ଷା ଏଇଥର ଟିକେ କମ୍ ଭିଡ ଆଉ।
ନାଇଁ ପୁରୀ ତ ନାହିଁ କିନ୍ତୁ ଯିବୁ ସମ୍ବଲପୁର ବାଇ ଟ୍ରିପ୍ ଯିବୁ ବୋଲି ସାଙ୍ଗ ହେରିକା ବାହାରିଛୁ ଆଉ। ଏଇ ମାସ ଲାଷ୍ଟରେ ଫାଷ୍ଟ ୱିଇକରେ ଯିବୁ ଆଉ।
ଅଁ ସମ୍ବଲପୁର ବଢିଆ ଜାଗା।
ହରିଶଙ୍କର, ନୃଶ୍ୟନାଥ। ତାପରେ ଘଣ୍ଟେଶ୍ଵରୀ ସମଲେଶ୍ୱରୀ ଏମିତି ବୁଲିକି ଆସିବୁ ବୋଲି ଆଉ।
ଭଲ।
ଯାଇଥିଲୁ ଏବେ କୋରାପୁଟ ଟ୍ରିପ ରେ ଯାଇଥିଲୁ ଫେରିଲୁ ଜଷ୍ଟ। ଆ ପୁଡି ମାସେ ଛାଡିକି ଯିବୁ ଆଉ ମାସେ ମାନେ ଏଇ ଫାଷ୍ଟ ୱିଇକ ରେ ହି ଯିବୁ। ଆଜ୍ଞା, ବାଇକ୍ ରେ ହି ଏଟା ତିନି ଜଣ ତିନିଟା ବାଇକ୍ ନେଇକି ଯାଇଥିଲୁ।
ଏତେ ବାଟ ପଳେଇଥିଲ ସ କଣ କଣ ସବୁ ଦେଖିଲ କଣ?
କୋରାପୁଟରେ ଆମେ ଫାଷ୍ଟ ଗଲୁ ଶିମିଳିଗୁଡ଼ାରେ ରହିଲୁ। ସିମିଳିଗୁଡାରୁ ସେଠି ଫାଷ୍ଟ ଗଲୁ କ କଣ୍ଟା ବାଉଁଶୁଣୀ ବୋଧୁଏ ଶୁଣିଥିବେ କଣ୍ଟା ବାଉଁଶୁଣୀ ମାଆଙ୍କ ଦୁର୍ଗା ମାଆଙ୍କର ପ୍ରସିଦ୍ଧ ମନ୍ଦିର। ଅ ସେଇଠିକି ଗଲୁ ଫାଷ୍ଟ ଆଗ ତାପରେ ହନୁମାନ ବାଟିକା ଗଲୁ।
କେତେ କଣ ଚାର୍ଜେସ୍ ନଉଛି ଯୋଉ ଇଏର
କିଏ କହିଲେ?
ଏଇ ଯୋଉ ରହିଲ ଯୋଉ ସିମିଳିପାଳ ରେ।
ହଁ ସିମି ଶିମିଳି ଗୁଡ଼ା ଶିମିଳିଗୁଡାରେ ହୋଟେଲ ହୋଟେଲ ନେଲା ପଚିଶ ଟଙ୍କା। ପର ଡେ ଉ ଦି ଦିନ ହିଁ ରହିଲୁ ସେଇଠି ଆଜ୍ଞା ଖାଇବା ପିଇବା ନିଜ ହାତରୁ। ସେଇଟା ବେଶି ନାଇଁ ଆମେ ଜେନସ ମାନେ ପୁଅ ପିଲା ସାଙ୍ଗ ହେଇ ଯାହା ଖାଇଦେଲେ ବି ହେଇଯିବ କିଛି ଏଥିରେ ଖାଲି ରହିବାଟା ହେଇଗଲା। ତାପରେ ପଳେଇଲୁ ସକାଳୁ ବୁଲି ବାଲଦା କେବ ଆଉ କଟା ବାଉଁଶୁଣୀ ହନୁମାନ ବାଟିକା। ଏମତି ବୁଲିକି ଗୋଟେ ଦିନ ସରିଗଲା, ତା ପର ନେକ୍ସ ଡେ ଗଲୁ ପୁନ୍ସିଲ ୱାଟରଫଲ ପୁନ୍ସିଲ ୱାଟରଫଲ ଆଉ ଡୁଡୁମା ୱାଟରଫଲ୍। ହୁଁ ସେଠିକି ଗଲୁ ସେକେଣ୍ଡ ଡେ ହେଇଠି ସରିଗଲା ଖାଇ ପିକି ବୁଲ ବୁଲିକି ପଳେଇ ଆସିଲୁ
ହରେ ଥା ତା ଦିନ ଗଲୁ ଦେଓମାଳି। ଦେଓମାଳି ରେ କ୍ୟାମ୍ପ ନେଇ ଯାଇଥିଲୁ ରହିଲୁ।
ସବୁଠୁ କୋଉଟା ଭଲ ଲାଗିଲା ଏତେ ସାରା ବୁଲିଲା ଭିତରେ?
ରିଟନ ଆଉ।
ମୁଁ କହିଲି ଏତେ ସାରା ବୁଲିବା ଭିତରେ କୋଉଟା ବେଶୀ ଭଲ ଲାଗିଲା?
ଆଜ୍ଞା, ମୁଁ କହିଲି ସବୁଠୁ ଭଲ ଲାଗିଲା ପୁନସିଲି, ପୁନସିଲ ଟେ ଭଲ ଟିକେ ଯୋଉଟା ୱାଟର ଫଲ ଟା ବି ମାନେ ଟିକେ ଖସି ବି ହବ।
ଗୋଟେ ନେଟୱାର୍ ବୋଧେ ନାହିଁ କିଛି କଣ ଅଧା କଥା ଅପଡାଉନ ଅପଡାଉନ ହଉଚି।
ଏବେ ଶୁବୁଚି ଆଜ୍ଞା କ୍ଲିଅର୍ଲି ଶୁବୁଚି? ଆଜ୍ଞା ମୁଁ କହିଲି ପୁଞ୍ଜିସିଲ୍ ଟା ଭଲ ଜାଗା। ମାନେ ନ୍ୟାଚୁରାଲି ୱାଟର୍ ସ୍ଲାଇଡ୍ ଭଳିଆ ହେଇଚି ପଥର ଗୁଡାକ ବି ତାଦେହରେ ହିଁ ପାଣି ଟାକୁ ଖସୁଚି ଭଲ ଲାଗେ ଜାଗା ଟା। ହାଲୋ। ହ୍ୟାଲୋ ହାଲୋ।